କହୁନୁ ଏଇ ଘ ମୁଁ ଏଇ ଯାଉଛି ଶୋଇବି ଆଉ।
ଆଉ ଖାଇସାରିଲୁଣି?
ହଁ।
କଣ କଣ ଖାଇବାକୁ ହେଇଥିଲା? ହଁ ମୁଁ ଖାଇସାରିଲିଣି ଆଉ।
ହଁ ଏଇ ଘରେ ହେଇଥିଲା ଭାତ। ଡାଲମା, ଆଉ ଛୁଇଁ ତକାରି ଆଉ।
ତମର?
ଆମର ହେଇଥିଲା ଭାତ, ଡ଼ା ଇ ଭାତ, ଡାଲି, ବେସନ ତରକାରୀ ଏଇୟା ଆଉ। ହ
ଓହୋ ହୋ ଆଉ। ଆଉ କଣ କହ?
ଆଉ ଆଉ ତୋ ଖବର କଣ?
ଭଲ ଆଉ।
ହଁ
ଶୋଇବୁ କେତେବେଳେ?
ଶୋଇନି ଶୋଇବି ଆଉ ଟିକେ ପରେ ଆଉ।
ଖାଇସାରିଲୁଣି?
ହୁଁ ହଁ ଖାଇନି ଖାଇବି ଅବିକା ଯାଉଛି ବାହାରିବି ଆଉ।
କଣ ଖାଇବୁ?
ସେଇ ଭାତ, ଡାଲି ହେଇଛି କଣ ସେୟା ଆକୁ ଖାଇବି ଆଉ। ଆଉ ତୁ?
ଅ ହଉ ଏଇ ଶୁଭୁନି?
ତୁ କଣ ଖାଇବୁ?
ମୁଁ ଖାଇବି ରୁଟି। ଆଉ ଭଜା ଖାଇକି ଶୋଇବି ଆଉ।
ଓ ହୋ।
ହୁଁ। ଆଉ ସେଇ ଆଡ଼େ ଖରା କେମିତି ହଉଛି?
ଖରା ବା ଏୟା ହେଇନି ଉଁ । ବର୍ଷା ବର୍ଷା ଚାଲିଛି ଏପଟେ ଆଉ।
ବର୍ଷା ହେଇକି ବି କେମିତିଆ ଗରମ ଲାଗୁଛି?
ପ୍ରବଳ ମାତ୍ରାରେ ଗରମ ହଉଛି।
ସେୟା ବା। ମୁଁ ଯାଉଛି ଶୋଇବି ସକାଳୁ ଉଠିକି ଜଲଦି ଜିମ୍ ଯିବାକୁ ପଡିବ ପାନ୍ସ ଟାରୁ ଖୋଲିବାକୁ ପଡିବ।
ଜିମ ଯାଉଛୁ ନୁହ।
ହୁଁ।
ଆଉ ଜିମରେ ଅଫର ଫଫର ସରିଗଲାଣି?
ନାଇଁ ଜିମର ଅଫର ଚାଲଚି ଆଜି ଲାଷ୍ଟ ଡେଟ ଆଜି ତିରିଶି ତିରିଶ ତାରିଖ ଆଜି ଲାଷ୍ଟ ଡେଟ। ଏକତିରିଶ ଦ ସରିଗଲାଣି ଅଫର ସରିଗଲାଣି ଆମର। ରଜ ରଜ ଅଫର ପଡ଼ିଥିଲା।
ହଁ ହଁ।
ଆଉ। ହାଲୋ। ହାଲୋ।
ହଁ ହାଲୋ।
ଆଉ ଜିମ କି ତୁ ଆସୁନୁ।
ଯିବା ଆଉ କେବେ ଗୋଟେ ଜିମ୍ ଜାଇନି ଗରିବ ଟେ ଭା ଭାବିଚି ସମସ୍ତେ ଜିମ୍ ଭଲ। ନା ଖରାପ
ଭଲ ଜିମ୍ ଆମର ହାଇଯେନିକି ମେଣ୍ଟେନେ ପୁରା ଏସି ବେଶି ଚିଲ୍ଡ଼ି ଆମର। ତୁ ଆମ ଜିମ୍ ଆସିବୁ ମାନେ ଦେଖିବୁ ଅଲଗା ପ୍ରକାର ପୁରା। ପୁରା ଏସି ମାନେ ସେଣ୍ଟ୍ରାଲ ଏସି ଆମର। ହାଇଜିନ୍ ମେଣ୍ଟେନ ମାନେ ସକାଳେ ଗୋଟେ ଏ ଲୋକ କାମ କରୁଚି ରାତିରେ ଜଣେ ସନ୍ଧ୍ୟାଳେ ଜଣେ କାମ କରୁଛି।
ହୁଁ ହୁଁ।
ପୁ-ପୁରା ସବୁବେଳେ କ୍ଳି ଆମ ଜିମ୍ ପୁର କ୍ଲିନ୍ ପୁରା। ତୁ ଦେଖିକି ପୁରା ଉଁ ତୁ ଟାୱଲ ନ ଆଇଲେ ବି ତୁ ସେମିତି ଶୋଇପଡିବୁ ତଳେ । ମାନେ ବିନା ମ୍ୟାଟ୍ ରେ ତୁ ଶୋଇ ପଡିବୁ ୱାର୍ମପ କରିବୁ ସବୁ। ଟେଜିଙ୍ଗି ଫେଜିଙ୍ଗି ସିଟପ୍ ଫିଟପ୍ ସବୁ ମାରିବୁ ମାନେ ଏତେ କ୍ଲିନି ଆମର ହାଇଜେନିକି ପୁରା। ଏ ଭଲ ଭଲ ଜିନିଷ ଆମ ସବୁ ପଡିଚି ନା।
ଓହୋ ସେଟା କୋଉଟି ଅଛି?
ସେଇଟା ବା ତ୍ରିଶୁଳିଆ ଫିଟିନେସ୍ ପ୍ଲାନେଟେ।
ହୁଁ।
କେବେ ତୁ ଆସିଲେ ସିନା ଦେଖିବୁ ଆଉ। ଏବେ ଆସିଥିଲା ଆମ ଜିମ୍ କି ଅନୁଭବ ମହାନ୍ତି ଆଇଥିଲା।
ହଁ ଓ ଆଚ୍ଛା।
ଉଁ ଆସିଥିଲା ଗୋଟେ ସୁଟିଙ୍ଗି ଥିଲା ଜିମ୍ ଗୋଟେ ଅ-ଅନୁଭବ ର।
ଓହୋ।
ଯୋଉ ସୁଟିଙ୍ଗି ହଉତୁଲା।
ହୁଁ।
ହୁଁ ଅନୁଭବ ମହାନ୍ତିଙ୍କୁ ମୁଁ ଶିକଉଥିଲି ଏମିତି ମାର ସେମିତି ମାର।
ଆଚ୍ଛା ସେପଟେ ଯାଉଥିବେ ଆଉ ସେପଟେ ପାଖରେ ନା।
ହୁଁ ସିଏ ପାଖ ଦୂର ସେ ଅନୁ ହିରୋ ମାନେ ନା। ସେ ତା କାର ଫାର ସିଏ ତାଙ୍କୁ ନେଇକି ଆସୁ ଚନ୍ତି ସିଏ ବି ଆଉ ଅଲଗା ପ୍ରକାର ଗେଟପ୍ ରେ ସିଏ ଆସୁଚନ୍ତି ପୁରା ହିରୋ ନା ।
ହୁଁ ହୁଁ।
ଯୋଉ ଟାଇମ୍ ରେ ପିଲା ନଥିବେ ସିଏ ସେଇ ଟାଇମ୍ ରେ ଆସୁଚନ୍ତି। ମାନେ ହିରୋ ନା ସିଏ ଫାଙ୍କା ଟାଇମ୍ ରେ ଟିକେ ମାରିକି ୱାର୍କଆଉଟୁ କରିବେ ଆଉ।
ହଁ।
ହଁ। ମୁଁ ବା ଅନୁଭବ ମହାନ୍ତି କି ଆମ ଜିମ୍ ରେ ଟ୍ରେନିଂ ଦିଏ।
ଆଚ୍ଛା।
ହଁ ସିଏ ଆସିବ କାଲି ତାପରେ ବାବୁସାନ ଆସିବ।
ଆଉ କିଏ କିଏ ଯାଉଚନ୍ତି?
ଆରେ ମୋର ଗୋଟେ ସାନ ଭଉଣୀ କିଏ କହିଲୁ ଆଉ ଅନୁଭବ ମହାନ୍ତି ଆଉଛି। ବାବୁସାନ ଆମର ହାଇଜେନିକ ଜିମ୍ ଟା ନା ମାନେ ଆମର ଲାଇଟିଙ୍ଗ ଦେଖିବୁ ବାହାରକୁ ପୁରା ଅଲଗା ଉପକାର ଦେଖାଯାଉଛି।
ଆ ମୋର କେବେ ଗୋଟେ ଉ ଯାଏ ମୋର ଟିକେ ଜଏନ କରିଦବୁ।
ଏବେ ଅଫର ଥିଲା ଆମର ଗାର୍ଲସ ମାନଙ୍କ ପାଇଁ ଦି ମାସକୁଁ ବାଇଶହ ଟଙ୍କା ତାପରେ ବିନା ଅଫର ଲାଗିବନି କିଛି ତାପରେ ଇଏ ରେଟ୍ ବଢିଯିବ ଆମର ଆଉ। ଆଗେ ତିନି ମାସକୁ ତୁ କରିବୁ ସାଢେ ଚାରି ହଜାର ଟଙ୍କା। ଆମର ତିନି ଚା ତିନିଟା ଟ୍ରେନର ଯାହାର ପର୍ଶନାଲ ଟ୍ରେନିଂ ଯିବାର ଆମେ ଦେଲୁ ତାପରେ ଆମ ଟାୱେଲ ଗୋଟେ ଲେଖା ଫ୍ରୀ ଦଉଛୁ ଜିମରେ ସବୁ ପିଲା ପିଲାମାନଙ୍କୁ ନୂଆ ପିଲାମାନଙ୍କୁ ଏ ଜଏନ୍ କଲା। ତାପରେ ନୂଆ ପିଲା ଯିଏ ଜଏନ କରିବ ତାଙ୍କୁ ସେକର ଗୋଟେ ଫ୍ରୀ। ହେଲା ଏମିତି ଚାଲିଛି ଆଉ। ତାପରେ ଆମରବି ଜୁମ୍ବା କ୍ଲାସ ପର୍ସନାଲ ଆମର ଉପରେ ହେଇଯାଇଛି ସେଇଟା
ଓ ଯିବା କେବେ ଗୋଟେ ଜଏନ କ-କରିଦେବ।
ହଁ କ-କରିଦବୁ ନା ଜଲଦି ଜଲଦି। ଫିଟନେସ୍ ଟା। ହୁଁ ଫିଟନେସ ଟା ଯେତେ ଇଏ ରଖିବୁ ଭଲ ନା।
ହଁ।
ହ ଆସୁନୁ ମୁଁ ସକାଳ ଓଳା ଯାଉଛି ସନ୍ଧ୍ୟା ବେଳକୁ ମୁଁ ଯାଉଛି।
ଆଛା ଦେଖିବା ସକାଳ ବେଳଟା କରିଦବା ଟିକେ ଆଉ
ସକାଳ ବେଳେ ଆସିବୁ ଭଲ ୱାର୍କ ଆଉଟ ପାଇଁ
ସେତେବେଳେ ଏତେ ପିଲା ନଥିବେ ବୋଧେ ସକାଳ ଓଳା।
ହଁ ସକାଳ ପିଲା ଯିଏ ଅଫିସ ଯାର ରହୁଚି ରହୁଛି ସେ ସ ସକାଳ ମାରିକି ନଅଟା ଭିତରେ ଆଠଟା ସାଢେ ଆଠଟା ଭିତରେ ସେ ପଳଉଛନ୍ତି ସକାଳୁ ଛଅଟାରୁ ଆସିକି। ଆଉ ଏମିତି ସବୁ ଚାଲିଛି ଆଉ। ଆଉ ତୁ ଆସିବୁ ଆସିବୁ ବୋଲି ଚାରି ମାସ ହେଇଗଲାଣି ଯିବୁ ଯିବୁ କହୁଛୁ ଯାଉନୁ।
ସେଥିପାଇଁ ମୁଁ ମାସେ ଭିତରେ ଟ୍ରାଏ କରି ଆଉ।
ହୁଁ ଆମର ଓହୋ। ଆମ ଜୁମ୍ବା ଶିକା ହଉଛି ଡ୍ୟାନ୍ସ କ୍ଲାସ ହଉଛି। ସେଇ ସେଇଠି ସାଢେ ତିନିହଜାରଟା ଦେଇ ଆଡମିସନ ଟା କରିବୁ ଆମର ସେଇଥିରେ ଜୁମ୍ବା କ୍ଲାସ ବି ମାଗଣା ଡ୍ୟାନ୍ସ ଶିଖିବୁ ମାଗଣା ସବୁ ମାଗଣା। ହ
ଯିବା ଦେଖିବା ସତରେ କରିବା ଗୋଟେ ଆଉ।
କରିଦଉନା ଆଉ ଯେତେ ଜଲଦି ଆଉ। ଆଉ କଣ ଖାଇଥିଲୁ କଣ?
ଖାଇନି ଖାଇବି ଆଉ ଟିକେ ପରେ ଆଉ।
ଭାଆର ଜିନିଷ ଛାଡିଦବୁ ଭଲ।
ବାହାର ଜିନିଷ ଥୋଡିିନା ଛାଡି ହବ।
ତ ତୁକଣ ଜିମ୍ ଆସି ପାରିବୁ ବାହା ଜିନିଷ ଖାଇ ଜିମ୍ କଣ ଆସନ୍ତି ଭଲ ନୁହଁ ଦେହ ଖରାପ ହବ। ଆଉ କଣ କହୁଛୁ କହ?
ବାହାର ଜିନିଷ ଖାଉନଥିବ କିଛି?
ନା ମୁଁ ଆଇଁଷ ଖାଉନି। ହୁଁ ତେଲ ମସଲା ତେଲ ପୁରା ତେଲ ମ ଛାଡି ଦେଇଛି।
ଆଚ୍ଛା ଦିନରେ କଣ ଖାଉଛୁ?
ଦିନରେ ଉଁ ସିଝା ଚିକେନ। ବିନା ତେଲ ସିଝା ଚିକେନ୍। ପୁରା ସିଝା କିଛି ପଡିବନି।
ସିଝା କାହିଁ ଖାଉଚୁ କଞ୍ଚା ଖାଇ ଦଉନୁ?
ନାଇଁ ଜିମ ପିଲାମାନେ ସିଝା ହିଁ ଖାଆନ୍ତି। କଣ କଞ୍ଚା ଥୋଡି ନା ଖାଇବେ?
ସିଝା କିଏ ଖାଇବ?
ସିଝା ଟା ଭଲ ଦେହ ପାଇଁ ସିଝା ଟା ଭଲ ନା। ଆଉ ତମର ଏପଟ ସେପଟରେ କଣ ବିଶାଲ ମେଗା ମାର୍ଟ ଗୋଟେ ଖୋଲାହେଇଛି ନୂଆ?
ହଁ ହଁ ଏପଟେ ଖୋଲଚି ବିିସାଲ ଗୋଟେ। ଏପଟେ ଅଫର ବି।
କେମିତି କଣ କଲେକ୍ସନ କେମିତି କ-କ-କଲେକ୍ସନ କେମିତି କଣ ରହୁଛି?
ହଁ ଭଲ ଚାଲିଛି ଅଫର ଫଫର ସବୁ ପଡିଛି ବହୁତ ବଢିଆ ଲାଗୁଛି।
ସେ ଗୋଟେ ସବୁ ଭଲ ବା ଉଁ ହାଇଜେନିକ ହେଇଗଲେଣି ନା।
ହଁ ହଁ।
ଏବେ ଗୋଟେ ଏଇ ପଟେ କଣ କ ଲେନ୍ସ କାର୍ଟ ଗୋଟେ ଖୋଲାହେଇଛି ଏବେ ନୂଆ ଟା ପା ମୁଁ ଶୁଣିଥିଲି।
ହଁ ତା ସାଇଡରେ ଗୋଟେ ଲେନ୍ସ କାର୍ଟ ଖୋଲ ଦେଇଛି ଆପୋଲ ଖୋଲି ଦେଇଛି କେତେ କଣ ସବୁ ଖୋଲା ହେଇଯାଇଛି। ହଁ ବହୁତ ଡେଭଲପ ହେଇଯାଇଚି ସେପଟେ।
ହଁ ଭଲ ହେଇଚ ନେଲେ ରୋଡ ଫୋଡ ଚଉଡା ହେଇଗଲାଣି ନା। ଏ ମାନେ ଏପଟେ ଟିକେ ଅଧିକ ଚାହିଦା ହେଇଗଲାଣି ଆଉ।
ବହୁତ ହେଇଗଲାଣି।
ଆଉ। କେବେ ଘରଆଡ଼େ ଆସୁନୁ?
ଉଁ ଯିବା କେବେ ଗୋଟେ ଆଉ ଏ-ଏବେ ତ ଯାଇ ହବନି ପାଠ ପଢା ଚାଲିଛି।
ଓହୋ। ଆଉ କଣ ମାନ ଦେଇ ବାହାଘର କେବେ ହେଲା?
ଏଇ ହେଇଥିଲା ଏଇ ଆର ମାସରେ ହେଇଥିଲା ନା କଣ?
ଓହୋ ଏ ମାସେ ହବ?
ହଁ ଏଇ ମାସେ ହଁ ମାସେ ହେଇଗଲାଣି।
ଓହୋ ମୁଁ ଦେ ଦ ଦେଖ ଦେଖିଥିଲି ତା ବାହାଘର ଯେ ଯାଇଥିଲି ଡାକିଥିଲା।
ହଁ ହଁ ତୁ ଯାଇଥିଲୁ ନା।
ହୁଁ ଆଉ। ଏଁ ଦେହ ପେହ ଭଲ ଅଛି?
ହଁ ହଁ। ତୋର?
ହଁ ସେମିତି ଆଉ ଝାଡା ହଉଥିଲା ଟିକେ ଭଲ ହେଇଗଲାଣି ଆଉ।
ଆଚ୍ଛା।
କୁହ ମେଡିସିନ ଖାଈକି ଭଲ ହେଇଚି।
ଇ ହଁ। ହଁ।
ଆଉ ତମର ଯୋଉ ଚିମିଡି ଖବର କଣ?
ଆମ ଚେମେଡି ଖବର ବହୁତ ବଢିଆ ତାଙ୍କର କଣ ଦିନ ରାତି ବସି ଫୋନ ଦେଖୁଛନ୍ତି।
ଓହୋ ଆରେ ଧରି ଧରିତ୍ରୀ କଣ? ଅ ନାଇଣ୍ଟି ଫାଇଭ୍ ପରସେଣ୍ଟ ରଖିକି ପାସ୍ ହେଇଚି ପା ପ୍ଲସ ଟୁ।
ହଁ ନାଇଣ୍ଟି ଫାଇଭ୍ ପରସେଣ୍ଟ ରଖିଚି ରଖିକି ପାସ୍ ହେଇଚନ୍ତି ଭାଆରିଚି। ଆଉ ଚେମେଡି ଫେଲେ ହେଇଯାଇଚି ଏଥର ବି।
ଆ ହା ନାଇଁ ନାଇଁ ମୁଁ ଏ ଧରିତ୍ରି ପଟ ଦେଖୁଥିଲି ତ ଏ ପେପରରେ ବାହାରିଥିଲା ମୁଁ କହିଲି ଏ ଧରି
ପେପର୍ ରେ ବାହାରିଥିଲା, ଆରେ ନିୟୁଜ୍ ବାଲା ବି ଆସ୍। ଥିଲେ ଆମ ଘରକୁ ତୁ ଦେଖିନୁ ସେ ବାଇଟ୍ ଟା ତାର। ନ୍ୟୁଜ୍ ବାଲା ବି ଆମ ଘରକୁ ଆସିଥିଲା। ଭାସ୍କର ଆସିଥିଲା କେବଳ। ଆଉ ଆମ ଜଣେ ପାସ୍ ହେଇଚି ଆଉ ଜଣେ ଫେଲ ହେଇ ଯାଇଚି।
ଓ ହୋ ହ ହ।
ଜଣେ ପାସ୍ ହେଲା ଆଉ ଜଣେ ଫେଲ ହେଇଗଲା ଆଉ।
ମାନେ ଧରି ଭଲ ଏମିତି କହିବ ସେମିତି କଁ ପାଠରେ ସେମିତି କଁ କହିହବ ମନଧ୍ୟାନ ଦେଇ।
ହଁ ଦି ଜଣ ଯାକ ଏକାଠି ପଢୁଥିଲେ। ଏକାଠି ଟ୍ୟୁସନ ଯାଉଥିଲେ ଏକାଠି ସ୍କୁଲ କଲେଜ ଏକାଠି ଯାଉଥିଲେ ଦେଖିଲା ବେଳକୁ ସେ ପାସ୍ ହେଇଗଲା ଇଏ ଫେଲ୍ ହେଇଗଲା ଇଏ ତିରିଶ ପରସେଣ୍ଟ ରଖିଚି ସେ ନାଆଣ୍ଟି ଫାଇପ ପରସେଣ୍ଟ୍ ରଖ୍
ହଁ ନାଇଣ୍ଟି ଫାଇବ୍ ପରସେଣ୍ଟ ଦେଖରେ ପେପରରେ ଦେଖଉଥିଲା ତ ।
ହଁ।
ହଁ ହଁ।
ଉଁ ହୁଁ।
ହଁ।
ପାଠ ସାଠ ପଢିଲେନି ଯେ ଏଇଆ ହବ ଆଉ।
ଓହ ହଁ ଧରି ଭଲ ପାଠ ପଢେ ସେ ଧରି ସ୍କୁ